ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡାମ୍ କେମିତି ଅଛନ୍ତି?
ଉଁ ଭଲ ଅଛି।
ଓହୋ ଆଉ ସକାଳୁ ସବୁ କଣ ଚାଲିଲାଣି ଏକ୍ସରସାଇଜ୍ ଫେକ୍ସରସାଇଜ୍ କରିସାରିଲାଣି?
ହଁ ଏ ଏକ୍ସରସାଇଜ୍ ଏବେ ନାସ୍ତା ବନଉଥିଲି।
ଆଜି ସ ନାସ୍ତାର ସ୍ପେଶାଲ୍ କଣ ଅଛି ମ୍ୟାଡ଼ାମ?
ଆଜି ଚୁଡା ସନ୍ତୁଳା।
ଚୁଡ଼ା ସନ୍ତୁଳା, ଓହୋ। ଆପଣ ଚୁଡ଼ା ସୁନ୍ତୁଳା କେମିତି ବନାନ୍ତି ମ୍ୟାଡ଼ାମ୍ ଟିକେ କହିଲେ? ମୁଁ ବନାଏ ଯେ ମୋ ଚୁଡା ସନ୍ତୁଳା ବହୁତ୍ ସୁ
ଏଇଟା ଉଁ ସେ ଉଁ ସବୁ ସବୁ ପରିବା ଉଁ ଉମ କାଟିିକରି ଡା-ଳା ଅ ମ ଟମାଟୋ ପିଆଜ୍ ଅଁ ଉମ
ହଁ।
କ-ଞ୍ଚା ଲଙ୍କା ସବୁ ଦେଇ ତାକୁ ପ୍ରଥମ ସନ୍ତୁଳି ଦବ। କା ଧୋଇିକି ରଖିଥିବ ଭେରସୁଙ୍ଗ ପ ତ୍ର ପକେଇକି କରିଦବ ତା ଚୁଡା ଧୋଇ-ଧୋଇକି ରଖିଥିଅ ତାକୁ ପକେଇକି
ହୁଁ।
ଉମ ମିକ୍ସ କରିଦବ ଆଉ।
ଆଉ ଟମାଟର ପକେଇଲେ ସେ ମାନେ କଣ ବତରିଲା ଭଳିଆ ହେଇଯାଏନି?
ନାଇଁ ନାଇଁ ଚୂଡ଼ା ଟା ଆଗୁରୁ ଧୋଇକି ରଖି ଦେଇେଇଥିଲେ କିଛି ମ-ମ ଏ-ଅଁ-ବ ତୁରିଲା ଭଳିଆ ହବନି।
ଓହୋ ହୋ ନାଇଁ ନାଇଁ ଯୋଉ ଟମାଟର ଟା ପକଉଚନ୍ତି ଆପଣ ମୁଁ ବି ପ ପକାଏ ମୁଁ ବି ଆଳୁ ଟିକଟିକ କରନା ପକାଏ, ଗାଜର ଟିକଟିକ କରନା ପକାଏ ହେଲା।
ହୁଁ ହୁଁ।
ଆଉ ଶୀତ ଦିନ ଟା ଟିକେ ମତେ ବେଶୀ ଭଲ ଲାଗେ କି ଯେ ଶୀତ ଦିନରେ ବହୁତ ସାରା ପରିବା ଥାଏ। ହେଲା ସେ ବହୁତ ସାରା ପରିବାକୁ ପକେଇକିନା କଲେ ବହୁତ ଭଲ ଲାଗେ।
ଭଲ ଲାଗେ ଉପମା ବି ଭଲ ଲାଗେ ଶୀତ ଦିନେ। ସବୁ ଫୁଲ କୋବି ବନ୍ଧାକୋବି ସବୁ ପକେଇକିରି କ୍ୟାପସିକମ୍ ହଁ। ଆ ଗାଜର ହାଲୁଆ ବି ଭଲ ଲାଗେ ଶୀତ ଦିନେ।
ଶୀତଦିନ ହଁ ଗାଜର ହାଲୁଆଟା କେବେ କରିଚନ୍ତି କେମିତି କରନ୍ତି ଆପଣ?
ହଁ ଗାଜର ହାଲୁଆ କରିଚି।
କେମିତି କରନ୍ତି ମତେ ଟିକେ ବତେଇବେ?
ପ୍ରଥମେ ତାକୁ ସବୁ ଗାଜରକୁୁ କରିଦେବେ
ହଁ।
ଉଁ ତାପରେ କ୍ଷୀର ଉଁ ବ-ବସେଇକରି କ୍ଷୀରରେ ଗାଜର ହାଲୁଆକୁ ପକେଇ ଘାଣ୍ଟିବେ। ବହୁ ସମୟ ଘାଣ୍ଟି ସାରିଲା ପରେ କ୍ଷୀର ମରିମରି ଗଲାପରେ ପୁରା ମ ସୁଖ୍ ଖା ହେଇଯିବ।
ହଁ।
ତାପରେ ତାକୁ ଚିନି ଦେବେ ଆ ଫାଷ୍ଟରୁ ଚିନି ପକେଇଦଲେ ଏମ୍ ଲାଗିଯିବ କ୍ଷୀର।
ଓ ଫାଷ୍ଟ ରୁ ଚିନି ପଡିବନି?
ନାଇଁ ଫାଷ୍ଟ ରୁ ଚିନି ଦେବେନି ଚିନି ଦେଲେ ନା କ୍ଷୀର ଟା ଲାଗିଯିବ। ହେଇ ହେଇ ଆସିଲା ବେଳକୁ ଗାଜର ହାଲୁଆ ଟା ଚିନି ଦେବେ, ତାପରେ ତାକୁ କାଢି ସାରିକି ଏଁ କାଜୁ ଭାଜିକି ରଖିଥିବେ ଆଗୁରୁ
କାଜୁ ହଁ।
ଯୋଉ ଖସମିସ୍ ବା-ଭାଜିକି ରଖିଥିବେ ଗୁଆଘିଅରେ ଆକୁ ସେ ଯୋଉଟା ଉଁ ରଖିଥିବେ ଗାଜର ହାଲୁଆ ଟାକୁ ତାକୁ ଫେରେ ପକେଇକି ମିକ୍ସ କରିଦେବେ।
ଆପଣ କୋଉ ଗାଜର ଆଣନ୍ତି ସେ ଯୋଉ ମାନେ ଅରେଞ୍ଜ ବାଲା ଦେଖିଲା ଭଳିଆ ଗାଜର ନା ପୁରା ରେଡ୍ ବାଲା ଗାଜର?
ଏଟା ଉଁ ଉଁ ସେ ଶୀତ ସିଜିନ୍ ଜିନିରେ ସେ ରେଡ୍ ଟା ଆସେ ଅରେଞ୍ଜ ଟା ଆସେ -ନି ବେଶି।
ହଁ ହଁ ହଁ ତାମାନେ ରେଡ୍ ଓଡ଼ିଶାରେ ବେଶୀ ଭଲ ଆସିବ କଲରଟା ବି ଭଲ ଆସିବ ନୁହଁ।
ସେତେବେଳେ ସେଇଟା ମିଳେ ବେଶୀ ହଁ।
ହୁଁ ହୁଁ ହୁଁ।
ହଁ କଣ ଆଜି ନାଟକ କରିଛନ୍ତି।
ଆଜି ଉପମା
ହଁ ହଁ।
କରି ଯାଇଛି ନା ନା ବନେଇ ସାରିନି ବନେଇବି।
ହଁ।
ଥିଲା ତ ଆମ୍ବ କିଣିନାହାନ୍ତି ଆଉ ଟିକେ ପାଚିଲା ଅମୃତ ଭଣ୍ଡା କିଣି କିନା ଆଣିଲି। ଆଉ ଆଣିକିନା ଜଷ୍ଟ ବସିକିନା ଆଉ ଆପଣଙ୍କ ସହିତ କଥା ହଉଥିଲି। ଏବେ ଗଲେ ପୂଜା କରିସାରିଲା ପରେ ତାପରେ ଉପମା ବନେଇବି। ମତେ ବି ଟିକେ ଉପମା ଖାଇବାକୁ ଭଲ ଲାଗେ।
ହଁ।
ମାନେ ଟା ଝୁରା ଉପମା ମତେ ଭଲ ଲାଗେ ଖାଇବା ପାଇଁ ମୋର ତରକାରୀ ନ ହଁ ତର ତରକାରୀ ନହେଲେ ବି ଚଳିବ ମତେ କାହିଁକି ତରକାରୀ ଭଲ ଲାଗେନି ଉପମାରେ କହିବି? ସେ ଉପମା ଯୋଉ ଟାଣେ ପାଣି ଜିନିଷକୁୁ ମତେ ସେଥିପାଇଁ ଭଲ ଲାଗେନି। ସେ ଶୁଖିଯିବ ବୋଲି ନା।
ହଁ ଆଛା।
ଆଉ ଉ
ଆଉ ଆଜି ଆ ଲଞ୍ଚ୍ କଣ କରିବେ?
ଲଞ୍ଚ୍ ଲଞ୍ଚ୍ କିଛି ଭାବିନୁ କଣ କରିବୁ ବନା ଆଁ ଦେଖିବା ସେ ତ ଶନିବାର ସାଧା ହବ। ଆଉ ସବୁ ପରିବା ଅଛି। ଆଉ ଏ ଭଜା ଫଜା କଣ ଗୋଟେ ବନେଇବା ଏପଟେ ତ ବହୁତ୍ ବର୍ଷା। ଆପଣଙ୍କ ପଟରେ?
ନାଇଁ ବର୍ଷା ହେଇନି କିନ୍ତୁ ପାଗ ଆଜି ନ ନର୍ମ ଅଛି ପୁରା କୋହଲା ପାଗ କରି
କାଲି ପୁରା ନା ଚାରି ଟାରୁ ବର୍ଷା ହେଇଛି ରାତି ଆଠ୍ ଟା ନଅଟା ଯାଏ।
ରାତି ସାରା ପୁରା ହେଇଛି ବର୍ଷା?
ନା ଦିନ ଚାରିଟାରେ ରାତି ଆଠ୍ ଟା ନଅଟା।
ଆଛା ସେଥିପାଇଁ ଏପଟରେ ପାଗ ଏମିତି ପୁରା କୋହଲା କରିଛି ଆଉ।
ହଁ ପୁରା ଏତେ ବର୍ଷା ହେଇଛି ଆଉ କାଲି ଯେ ଆମ ଘର ସାମ୍ନାରେ ପୁରା ଆଣ୍ଠି ଆଣ୍ଠିଏ ପାଣି ହେଇଯାଇଥିଲା।
ହଁ।
ହଁ ବର୍ଷା ଛାଡିଲା ତାର ସେ ପାଣି ପଳେଇଲା ଆଉ।
ହଁ। ଉଁ।
ମୁଁ କଣ ଶୁଣିଲି ଆପଣ ଦଶ କେଜି ୱଟ୍ ରିଡିଉସ କରିଛନ୍ତି?
ହଁ ଏଇ ସକାଳୁ ମର୍ଣିଂ ୱଗେ ଏଇ ଖାଇବାରେ ଟିକେ ଡାଇଟିଙ୍ଗ୍ କରୁଛି।
ଖାଇବାରେ କେମିତି କଣ ଡାଇଟିଂ କରୁଛନ୍ତି?
ଡାଇଟିଂ ଏଇ ସକାଳୁ ଉ ବ୍ଲାକ୍ କଫି ପିଉଛି।
ହୁଁ।
ତାପରେ ଓଡସ୍ ଖାଉଛି।
ସବୁବେଳେ ଓଡ୍
ଆ ନାଇ କେବେ କେବେ ଯେତେବେଳେ ଯାହା କେତେବେଳେ ପାଚିଲା ଅମୃତଭଣ୍ଡା। ଏତେବେଳେ ଓଡସ୍ କେତେବେଳେ ନହେଲେ ସାଲାଟ୍ ବନେଇକିରି ଖାଇଦଉଚି। ଆଉ କେବେ କେବେ ତାହେଲେ ମୁଗ ଗଜା କରି ଖାଉଛି ଆଜ୍ଞା?
ମ୍ୟାଡାମ୍ ଟିକେ ଶୁଣିଲେ ଏଇଟା ଏଇଟା କଣ ସକାଳେ ଖାଉଛନ୍ତି?
ହଁ ସକାଳୁ।
ମୁଁ କଣ ମାନେ ନା ନା ଯୋଉ ସାଲାଟ୍ କରିକିନା ଖାଉଛନ୍ତି ଆପଣଙ୍କୁ ଭୋକ ଲାଗୁନି?
ଉଁ ନାଇଁ ଭୋକ ଅ ଏ ଭୋକ ଲାଗିଲେ ଆଉ ଟିକେ ଫ୍ରୁଡ୍ସ ଖାଇଦଉଛି ଆପଲ୍ କେତେବେଳେ ଖାଇ ଦଉଛି ଏମିତି।
ଓଁ ହଁ ହଁ।
ହଁ।
ଆଉ ମୁଗ ଗଜାକୁ କେମିତି କ ନା ଖାଉଛନ୍ତି?
ମୁଗ ଗଜା ଉଁ ମତେ ସବୁ କାକୁଡି ଟମାଟୋ, ପିଆଜ୍ ସବୁ ଦେଇକି ଆଉ ଲେମ୍ବୁ ହଁ ତାକୁ ମିକ୍ସ୍ କରିକି ଖାଉଛି ଆଉ।
ଓହୋ ଆଉ ଖରା ବେଳେ କେମିତି କଣ ଖାଉଛନ୍ତି?
ମାନ୍ ଯେମତି ଭାତ ଖାଇବା ସବୁ ଯୋଉ ଆଇଟମ ହେଇଥିବ। ସେମିତି ଖାଉଛି ଆଉ।
ହୁଁ ହୁଁ ଖାଉଛନ୍ତି, ଆଉ ରାତିରେ?
ଏ ସନ୍ଧ୍ୟାରେ ଟିକେ ଗ୍ରୀନ୍ ଟି ପିଉଚି। ଆଉ ରାତିରେ ରୁଟି ରୁଟି ସବଜି କେତେବେଳେ ସନ୍ତୁଳା କେତେବେଳେ ଡାଲମା। କୋ ଦିନ ଭଜା କିନ୍ତୁ ଦି ଜଲଦି ଖାଇ ଦଉଛି ସାତଟା ସାଢେ ସାତ ଭିତରେ ଖାଇ ଦଉଛି।
ଏ ଦିଟା ରୁଟି ଖାଉଛନ୍ତି।
ହଁ।
ହଁ।
ଉଁ।
ଭଲ ଆଉ ଭଲ ଭଲ ଆଉ କରନ୍ତୁ ମୁଁ ଆପଣଙ୍କୁ କହିବି ଆଉ ଗୋଟେ ଜିନିଷ ମାନେ କେମିତି ଆହୁରି କଲେ ଆପଣଙ୍କର ଆହୁରି କମିବ। ହେଲା ଆ ପରେ କେ ଯେତେବେଳେ ଫାଙ୍କା ହେଲେ ମୁଁ ଆପଣଙ୍କୁ କଲ କରିବି ଆପଣଙ୍କୁ କହିବି ଆଉ କେମିତି କଲେ ଆପଣଙ୍କର ଆହୁ ରି ମାନେ ଜଲଦି ଫାଷ୍ଟ କମିବ ହଁ କମିବ ହଁ। ସେଇ ଘର ଘର ଜିନିଷରେ ହିଁ।
ହଁ।
ଘର ଜିନିଷରେ ଆଉ ଏବେ ଏବେ ୱାକ ରେ ଯାଉଛନ୍ତି।
ହଁ ଆଜି ଉଁ ଯାଇଥିଲି ୱାକ ରେ ମଝିରେ ଟିକେ ବନ୍ଦ କରିଦେଇଥିଲି ଆଜି ଫେର ଯାଇଥିଲି।
ଉଁ ହୁଁ ଏକୁଟଆ ଯାଆନ୍ତି ନା କିଏ ସାଙ୍ଗରେ ଯାଆନ୍ତି?
ନାଇଁ ଯାଉ
ଓହୋ ହୋ ହୋ ଆପଣ ଦି ଜଣ ମିଶିନା ଯାଉଛନ୍ତି ଭଲ ଭଲ ତଥାପି କେତେ କିଲୋମିଟର ଚାଲୁଛନ୍ତି?
ଏଇଟା ଉଁ ଆଜି ତ ବେଶୀ ବାଟ ଯାଇପାଇଁ ଦୁଇ କିଲୋମିଟର।
ଦୁଇ ମିନଟ ଭଲ ଭଲ। କିନ୍ତୁ ଆଉ ଗୋଟେ ମୁଖ୍ୟ ଜିନିଷ। ଯେହେତୁ ଆପଣଙ୍କର ମନେ ରଖିଥାନ୍ତୁ ଗୋଟେ ଜିନିଷ ଯେହେତୁ ୱେଟ ଥିଲା ଆପଣ ୱେଟ ପ୍ରିଭିଅସ କରୁଛନ୍ତି। ଆମେ ସବୁବେଳେ ଇଗ୍ନୋର କରୁ ଆମ ପାଦକୁ। ବୁଝିପାରିଲେ ନା ଯେତେବେଳେ ପା ପାଖରେ ପଇସା ହବ ଗୋଟେ ଦାମିକିଆ ସୁ ଟେ କିଣିବେ?
ହଁ।
ତିନି ଚାରି ହଜାର ଦେଇନା। ବୁଝିପାରିଲେ ନା ଯେତେବେଳେ ଆପଣ ପାଦ ଯେତିକି କମ୍ଫର୍ଟେବୁଲ ରହିବ ଆପଣ କେତେ କିଲୋମିଟର ଆପଣ ଚାଲିପାରିବେ ଏଇଟା ମୋର ମାନେ
କମ୍ପାନୀର କଣ କିଣ ସେ ସୁଜ୍ କିଣିବା ପାଇଁ।
ସ୍କେଚେସ ର କିଣନ୍ତୁ।
ହଁ।
ସ୍କେଚେସ ର ୱାକିଂ ସୁ।
ହଁ।
ହେଲା ଆମାଜନ ହଉ କି ଆପଣଙ୍କର ଫ୍ଲିପକାର୍ଟ ହଉ ସେଥିରୁ କିଣିପାରିବେ ୟା ଫିର୍ ଆପଣ କେତେବେଳେ ଯଦି ସମ୍ବଲପୁର ଯାଉଚନ୍ତି। ସେଇଠୁ କିଣି ପାରିବେ କେତେବେଳେ କଟକ ଆସୁଛନ୍ତି ସେଇଠୁ କିଣି ପାରିବେ ହେଲା। କରୁ ଆ ଷ୍ଟୋର ରୁ କିଣିଲେ ଆପଣଙ୍କୁ ଛଅ ସାତ ହଜାର ନହେଲେ ହବନି ହେଲା କିନ୍ତୁ ସେ ସତ କଥା କହୁଛି ମ୍ୟାଡାମ ଆପଣ କେବେ ସେ ଜୋତା ଥରେ ପିନ୍ଧିକିନା ଦେଖନ୍ତୁ ତାପରେ ଆପଣଙ୍କୁ ଦେଖ ଦେଖିବା ଆପଣ ଯୋଉ ଜାଗାରେ ଦୁଇ କିଲୋମିଟର ଚାଲୁଛନ୍ତି ସେ ଜାଗାରେ ଆପଣ ତିନି କିଲୋମିଟର ଚାଲିବେ।
ହଁ ମାନେ ପୁରା ପାଦକୁ ପୁରା ଆରାମ ଲାଗିବ।
ହଁ ଆ ପାଦ ଆପଣଙ୍କର ଯେତେ ଆରାମ ହବ ହେଲା। ସେତିକି ଆପଣ ଚାଲିବେ ମୁଁ ବି ଦିନେ ସମୟ ଥିଲା ମ୍ୟାଡମ ବହୁ ଚାଲୁଥିଲି ହେଲା।
ହଁ।
ମୁଁ ତ ସେତେବେଳେ କଣ ହୁଏ ମୋର ବି ଏଇ ସବୁ ମାନେ ଏଁ ମୁଁ ଏତେ ସବୁ ଜିନିଷ ଧ୍ୟାନ ଦଉନଥିଲି। ହଉ ମ୍ୟାଡାମ ରଖୁଚି, ଆମେ ଆଉ କେତେବେଳେ କଥା ହବା ହେଲା। ମୁଁ ଆକଚୁଲି ଥାଙ୍କ ୟୁ ହଁ, ହଁ, ହଁ।